ହା ଲୋ।
ହା ଲୋ।
ହାଲୋ।
ଭାଇ ଗୁଡ଼ମର୍ନିଙ୍ଗ।
ନା ଆଜ୍ଞା ଆଜ୍ଞା ଶୁଭ ସକାଳ।
ଆଜ୍ଞା କଣ କରୁଥିଲେ?
ଆଜ୍ଞା ମୁଁ ଏବେ ଆଉ ଶୋଇଛି ଆଉ ଆଜ୍ଞା ଆପଣ କଣ କରୁଛନ୍ତି?
ମୁଁ ଏଇ ବସିଛି ଆଉ। ତମ ନାଁ କଣ?
ମୋ ନାଁ ହଉଛି ନିଖିଲ୍ ମହାପାତ୍ର।
ଆଚ୍ଛା ଆଚ୍ଛା। ଘର କୋଉଠି?
ଆମ ଘରଟା ପାରାଦ୍ବୀପ।
ଆଚ୍ଛା ଆଚ୍ଛା। ଆଉ କଣ କର ତମେ? ଆମ ଘର ଯାଜପୁର।
ହାଲୋ।
ଆମ ଘର ଯାଜପୁର।
ଇଏ
ଯାଜପୁର।
ଯାଜପୁର।
ହଁ କଣ କର ତମେ?
ମୋର ତ ଏବେ ଟେନ୍ଥ ପାଇଲା।
ଆଚ୍ଛା।
ହୁଁ।
ଏବେ କଣ ପ୍ଲସ୍ ଟୁ ପ୍ରିପେୟାର କରିଆ?
ହୁଁ।
ହୁଁ ହୁଁ।
ଆପଣ ଏବେ କଣ କରୁଚ?
କଣ କହିଲ?
ଆପଣ ଏବେ କଣ କରୁଛନ୍ତି?
ମୋର ଅଛି ପଢ଼ା ପଢ଼ି ଚାଲଚି।
କଣ ପଢୁଛନ୍ତି?
ହାର୍ଡ଼ର୍ ନେଟୱାର୍କିଂ ଚାଲଛି।
ହୁଁ।
ଆଉ ଘରେ ସବୁ କିଏ କିଏ ଅଛନ୍ତି?
ବାପା, ବୋଉ, ମୁଁ, ମୋ ଦେଇ ଆଉ ଅଜା, ମାଆ।
ଆଚ୍ଛା ପୁରା ସମସ୍ତେ ମିଶିକି ଏବେ ଅଛନ୍ତି ଗାଁରେ ନାଇଁ।
ହୁଁ।
ହୁଁ ହୁଁ। ଆଉ କୁଆଡ଼େ ଯାଇଥିଲେ ବୁଲାବୁଲି ରଜରେ?
ରଜ ରେ ତ ଆମେ ଯାଇନୁ କୁଆଡେ ସେଇ ଘର ପାଖେ ବୁଲି ଏଇଆ କଥା ଆଉ ଆମର ତ ପାରାଦ୍ବୀପ ସମୁଦ୍ର କୂଳ। ପଥର ବନ୍ଧ ଆଉ ପ ରନ୍ଧ ଆଉ ଲାଇଟ୍ ହାଉସ ଏମିତି ବୁଲିଆ କଥା ଆଉ।
ଆଚ୍ଛା। ଆଉ ରଜରେ କାଚିଲା ତାହେଲେ ଗାଁରେ ନାଇଁ ପାରାଦ୍ୱୀପ ରେ କଟିଲା କୁଆଡ଼େ ବାହାରକୁ ଯାଇନ।
ନା।
ହୁଁ ହୁଁ ଆଉ କୁଆଡେ କୁଆଡେ ସବୁ ଯାଇଛ ବୁଲିଆକୁ?
ଯାଇଛୁ ତ ବୁଲିଆକୁ ଏଇ ତ ଯାଇଥିଲୁ ଏବେ ରାଜସ୍ଥାନ ଯାଇଥିଲୁ।
ହୁଁ।
ସେଠି ଦେଇ ଅଛନ୍ତି ତ ଦେଇ ଚାକିରୀ କରିଛନ୍ତି ତ ଯାଇଥିଲୁ।
କେମତି କଣ ଟ୍ରେନ ରେ ଯାଇଥିଲ ଏକା ଯାଇଥିଲ?
ହଁ ଗଲା ବେଳେ ଗଲୁ ଉଁ ଫ୍ଲାଇଟ ରେ ଗଲୁ ଆଇଲା ବେଳେ ଟ୍ରେନ ରେ ଆଇଲୁ।
ହୁଁ କେତେ ଦିନି କଣ ରହିଲ?
ରହିଲି ତ ଏଠି ଦି ମାସ।
ହୁଁ ହୁଁ ଦି ମାସେ କୁଆଡେ କୁଆଡେ ବୁଲିଲ ସାଡ଼େ?
ସେଠି ତ ହବ ଯାହା ଜାଗା ଥେଲା ବୁଲିଲୁ ଆଉ। ଖରା ଦିନେ ଆମେ ଯାଇଥିଲୁ ବହୁତ ଖରା ହଉଛି ସେଠି।
ହଁ ରାଜସ୍ଥାନ ତ ବହୁତ୍ ଖରା ଆଉ ସେଠି ସବୁ କଣ କଣ ଅଛି ରାଜସ୍ଥାନରେ କଣ କଣ ବୁଲିଲ?
ହଁ ତାଜମହଲ ଆଉ ଗୋଟେ ବହୁତ ଗୁଡ଼ା ମାର୍ବଲ ମନ୍ଦିର ଗୋଟେ ଥିଲା।
ହଁ।
ଆଉ ଗୋଟେ ଗୋଟେ ଗୋଟେ ମହଲ ଥିଲା ରାଜା ମାନଙ୍କ ମହଲ ଗୋଟେ ଥିଲା। ସେତେ ଆଡ଼େ ଆସିଲ। ହୁଁ
ଆଚ୍ଛା। ଆଉ ପ୍ଲସ୍ ଟୁ ପରେ ଫ୍ୟୁଚର୍ ରେ କଣ କରିବା ସବୁ ଭାବିଛ?
ଇଞ୍ଜିନିଅର ହେବା ତ ଭାବିଛୁ।
ଆଚ୍ଛା ହୁଁ ପାରାଦ୍ଵୀପ ରେ କୋଉଠି ତମ ଘର।
ପାରାଦୀପୀଟା ତ ଆମ ପାରାଦ୍ୱୀପୀ ଆମ ଘରୁ ହବ ଉଁ ଦଶ କିଲୋମିଟର।
ହୁଁ।
ଘରଟା ହଉଚି କୁଜଙ୍ଗ୍।
ଆଚ୍ଛା ଆଚ୍ଛା।
ମାନେ ବିଚରୁୁ କେତେ ଡିଷ୍ଟାନ୍ସ୍ ଆସିବ ତମର।
ଦଶ କିିଲୋମିଟର।
ଆ ତୁମେ ତ ପାଣି ଫାଣି ପଳେଇ ଆସୁଥିବ।
ନା ନାଁ
ଏମତି ଯୋଉ ଅଛନ୍ତି, ସେ ମାନେ ହେଲେ ସୁନାମି ଫନାମି କି ହେଲେ ଯୋଉ ମା
ସୁନାମୀ ତ ହେଇଥିଲା ଉଣେଇଶହ ଅନସତ ମସିହା ଆଉ କଣ ସୁନାମି ଆସିଛିକି।
ହୁଁ ହୁଁ।
ଆଉ ରଥଯାତ୍ରା ବି ତମ ସେପଟେ ହୁଏ ନା ନାଇଁ, ମାନେ ସବୁ ଗାଁରେ ତମର ସେ ଛୋଟ ପିଲାମାନେ ସବୁ ରଥ ପୁରା ରାସ୍ତା ସାରା ଚାଲିଥିବ।
ହଁ ହଁ ଆଉ ଗୋଟେ ଅଛି ମନ୍ଦି ରଥଯାତ୍ରା ହୁଏ।
ରଥଯାତ୍ରାରେ ପୁରୀ ଆସିଛ କେବେ?
ନା ରଥଯାତ୍ରା ଯଥିଲୁ ପୁରୀ ଏ ବର୍ଷ ତ ଯାଇହବନି ଆଉ।
ଆଚ୍ଛା।
ଆପଣ ଯିବେ ପୁରୀ।
ହଁ ରଥାଯାତ୍ରା ଯିବି ପୁରୀ ହଁ।
ହୁଁ ଭଲକଥା।
ଆଉ ଏପଟେ ମହାବିନାୟକ ଆସିଛ ନା ନାହିଁ ଚଣ୍ଡିଖୋଲ। ତମ ଆମର ତ ଘର ଯାଜପୁର ସେପଟେ। ତୁମେ ସେ ଚଣ୍ଡିଖୋଲ ପଟେ ରାସ୍ତା ଆସ ଆସନି। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା।
ବାପା କଣ କରନ୍ତି।
ବାପା ତ ଟିଚର ଥିଲେ।
ହୁଁ। ଆଚ୍ଛା। ଆଉ।
କଣ ଖାଇଛନ୍ତି ଆଜି।
ମୁଁ ଆଜି ମ୍ୟାଗି ଖାଇଛି ଆଉ।
ହୁଁ ହୁଁ ଅ
ଛି, ନିଜେ ରୋଷେଇ କରି ଖାଇବା କଥା। ବ୍ୟାଚଲର ଅଛୁ ଆଉ।
ହଁ ଭୁବନେଶ୍ୱରରେ ଭୁବନେଶରରେ ଆପଣ କୋଉ କଲେଜରେ ପଢୁଥିଲେ।
ନାଇଁ ଭୁବନେଶ୍ୱର ନୁହେଁ ଘର ଯାଜପୁର ନା। ଭୁବନେଶ୍ୱର ରହୁଛି ଏବେ ହୁଁ।
ଆଁ ପ୍ଲସ ଟୁ କୋଉଠି କରିଥିଲେ?
ପ୍ଲସ୍ ଟୁ ଆମର ଚଣ୍ଡିଖୋଲ ପାଖରେ। ଯୋଉ ମହାବିନାୟକ ପାଖରେ ଗୋଟେ କଲେଜ ଅଛି।
ହୁଁ। ହୁଁ ଆଉ ଅ ଆପଣ କେବେ ପାରଦୀପ ଯାଇଛନ୍ତି?
ପାରାଦ୍ୱୀପ ହଁ ଆସିଛି ବୁଲିବାକୁ ପାରାଦ୍ୱୀପ ଆପଣଙ୍କର ସେ ବିଚ୍ ଯାଇଛି ଯେଉଁ ପେଣ୍ଟ ହଁ ସେମ୍ କହୁଚନ୍ତି ସିଆଡେ ଯାଇଥିଲି।
ପଥର ବନ୍ଧ।
ହଁ ସେଇଟା ବି ବୁଲିଛି ଆଉ ପାରାଦ୍ୱୀପରେ ସେ ଯେଉଁ ଆମ ପ୍ଲାନ୍ ଫ୍ଲାଣ୍ଟ ଅଛି ସେ ଯେଉଁ ସାଇଟରେ ରୋଡ଼୍ ସାଇଟ୍ରେ ସେଠୁ ସେ ଭିତକୁ ତ ଯାଇ ହେବନି ଆଲାଉ ନାହିଁ ବାହାରେ ଯାହା ଦେଖିବା କଥା ଆଉ।
ଆ ସାରଳା ମନ୍ଦିର ଯାଇଛନ୍ତି କେବେ?
ହ ଯାଇଛି।
ଗୋରେଖନାଥ?
ଗୋରେଖନାଥ ହଁ ଗୋରେଖନାଥ ଯାଇଛି ସାରଲା ଯାଇଛି।
ଗୋରେଖନାଥ ଆସିଛନ୍ତି?
ହୁଁ ହୁଁ।
ହଁ।
ପାରାଦୀପ ବିଚ ଟା ଏତେ ବି ଡେଭଲପ ହେଇନଥିଲା ଆମେ ଗଲାବେଳକୁ ଦୁଇ ଚାରି ବର୍ଷ ହେଇଗଲାଣି ଏବେ କଣ କେମତି ଡେଭଲପ ହେଲାଣି ନା ନାଇଁ? ହ୍ୟାଲୋ। ହ୍ୟାଲୋ। ଭାଇ ନେଟୱାର୍କ ପ୍ରୋବ୍ଲେମ୍ ହୋଉଛି କି? ହ୍ୟାଲୋ। ହ୍ୟାଲୋ।